ଓ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ କୁହ କଣ କରୁଛ?
ବସିଛି ତମେ।
ସେ ମେ ଖାଇସାରିଲୁଣି।
ହଁ ଏବେ ଜଷ୍ଟ ଖାଇକି ଆସିଲି ତାପରେ କହିଲି ଟିକେ ଦେଖିବା କଢା କୁଢ଼ି କଲ କରିଦେବା ଆଉ।
ହୁଁ କଣ ଖାଇଲ?
ଆଜି ଖାଇଛି ଭାତ, ଡାଲି, ଆଉ। ଏଇ ଯୋଉ ଆଳୁ, କଲରା ଚିପ୍ସ ହେଇଥିଲା।
ହୁଁ, ବଢିଆ ଖାଇବା ଆଉ। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ।
ହୁଁ, ହୁଁ, ହଁ।
କଁ ଖାଇଚ?
ଖାଇଛି ଭାତ, ଡାଲି, ଭଜା, ଶାଗ ଭଜା ହ୍ୟାଲୋ।
ମୋଠୁ ତମର ଅଧିକ ଭଲ ହାଇଆ।
ହ୍ୟାଲୋ।
ହୁଁ ହୁଁ, ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ବଢିଆ ଅଛନ୍ତି। ଆଉ ରଜରେ କୁଆଡେ ଯାଇଥିଲ ବୁଲିବା ପାଇଁ?
ଏଇଠି ଆମ ପିଙ୍ଗୁଆରେ ହଉଥିଲା ମହୋତ୍ସବ ସେଇଠି।
ପିଙ୍ଗୁଆ?
ହଁ।
ଓହୋ। କେମିତି କଣ ସବୁ ହଉଥିଲା ମହୋତ୍ସବ, ରଜରେ
ହଉଥିଲା ଦୋଳି ଫୋଳି ଲାଗିଥିଲା, ଦୋକାନ ବାଡ଼ି ତାପରେ ଡ୍ୟାନସ ବି କରୁଥିଲେ ଛୁଆ। ହଉଥିଲା ଭଲ।
ଆଚ୍ଛା, ଆଉ ରଜରେ ମୁଁ ରଜରେ ଫାଷ୍ଟ ରଜରେ ଘରେ ଖାଇକି ଶୋଇଥିଲି, ପଖାଳ ଭାତ ସେକେଣ୍ଡ ରଜରେ ଆମର ସଂଙ୍କରାନ୍ତି ଥିଲା ମନ୍ଦିରରେ ସେଠି ହଉଥିଲା ଭୋଜି, ତାପରେ ଯାଇଥିଲି ଯାଜପୁର ଟାଉନ। ତାପରେ ଟିକେ ଦେହ ଖରାପ ହେଇଗଲା, ସେଥିପାଇଁ ଆଉ ଥାର୍ଡ ରଜରେ କୁଆଡେ ଯାଇ ପାରିଲିନି।
ହଁ।
ଆଉ ରଜରେ ଏଥରକ କେତେଟା ଡ୍ରେସ କରିଥିଲ?
ଦିଇଟା। ଦି ହଳ ହେଇଯାଇଥିଲା।
ଅ ବଢିଆ।
ହେଇଥିଲା ଘରେ କରିଦେଇଥିଲେ ବୋଲି ପିନ୍ଧୁଥିଲି ଆଉ, ଆଉ କଣ?
ଆଚ୍ଛା, ଆଉ ତମର ପଢାପଢି ସରିଗଲାଣି ସବୁ?
ନା ନା ସରିନି, ଏବେ ପ୍ଲସ ଟୁ ସରିଲା।
ଆଚ୍ଛା।
ଆପଣଙ୍କର?
ଉଁ ମୋର ପଢାପଢି ଚାଲିଛି ଆଉ।
କଣ ପଢ଼ୁଛନ୍ତି?
ଏଇ ପଢୁଛି ପ୍ଲସ୍ ଥ୍ରୀ।
ଅହ। କୋଉ ଇୟର, ସେକେଣ୍ଡ ଇୟର ନା ଫାଇନାଲ ଇୟର?
ସେକେଣ୍ଡ ଇୟର ତ ହଉ ଚାଲିଛି ଆଉ, ଆଉ ତମ ପିଙ୍ଗୁଆରେ ମନ୍ଦିର ଅଛି?
ହଁ।
କଣ ମନ୍ଦିର?
ଶୁଣିଥିବ ବାବା ବୁଢ଼ା ଝିଅଙ୍କ ମନ୍ଦିର। ସେଟା ଆମର ଏଠି ଫେମସ୍ ଉଁ
ସେଇଟା ଫେମସ୍
ହୁଁ।
ଆଚ୍ଛା। ଆଉ ଆଉ କଣ
ହୁଁ।
ସେଇଠି ତମର କଣ ହୁଏ ମନ୍ଦିରରେ ମାନେ ସେଟା କଣ ପାଇଁ ପ୍ରସିଦ୍ଧ କଣ ପାଇଁ?
ମୁଁ ଜାଣିନି ବାକି ଫେମସ୍ କୁହନ୍ତି ସମସ୍ତେ ସେଠିକା ପରେ ବି ବହୁତ୍ ଟାଇମ୍ ରୁ ବି ଆସୁଛନ୍ତି ତାପରେ ପ୍ରତିବର୍ଷ ବି କଣ ଗୋଟେ ମହାଯଜ୍ଞ ବି ହୁଏ ଏସବୁ ଚାଲେ। ତାହା କଣ କରନ୍ତି ମୁଁ ଜାଣିନି।
ମନ୍ଦିର ନାଇଁ କି
ହୁ ମା ଶାନ୍ତି ସେମିତି। ଏବେ ବି ଆଗରୁ ବି ମନ୍ଦିର ଅଛି ଏବେ ବି ନୂଆ ମନ୍ଦିର ବି ହଉଛି ଆହୁରି। ହ।
ହୁଁ ହୁଁ।
ତମର ସେପଟେ ରଗଡିରେ ଯୋଉ କଣ ପିଙ୍ଗୁଆ ପିଙ୍ଗୁଆରେ ତମର ସେପଟେ ତ ରଜ ବହୁତ୍ ଭଲ ହଉଥିବ।
ଭଲ ଆଉ କଣ ସେମିତି। ଆଗରୁ ବେଶୀ ହେଇନି ଏବେ ଏବେ ହବ ଚାରି ପାଞ୍ଚ ବର୍ଷ ଭଲ ହଉଛି।
କୋଉ ମାନେ ଭଲ ହଉଛି ନା
ହୁଁ।
ଝିଅ ଫିଅ ଆସିଥିଲେ ତାଙ୍କୁ ଟିକେ ଲାଇନ୍ ମାରିଥିବ।
ସେଇତ ରଜରେ କାମ ଆଉ କଣ କରିଆ
ହଁ ସେଇଟା ତ ପୁଅ ପିଲାଙ୍କର ପ୍ରମୁଖ।
ହଁ ଦାୟିତ୍ଵ ସେ ଦାୟିତ୍ଵକୁ ତ ତୁଲେଇଆ କୁ
ଓଡିିବା।
ସେ ଦାୟିତ୍ୱକୁ ତ ତୁଲିବାକୁ ପଡେ।
ହୁଁ ଯା ହଉ। ସେଇଟା ପୁଅ ପିଲାମାନେ ଏମିତି କାଇଁ କରନ୍ତି
କଣ ଖାଲି ପୁଅ ପିଲା ମାନେ ହିଁ କରନ୍ତି ଝିଅ ପିଲାମାନେ କରନ୍ତିନି
ହଁ ଝିଅ ପିଲା ମାନେ କରନ୍ତି ବଟ୍ ଯୋଉ କହନ୍ତି ତ ବେସିକାଲି ପୁଅ ପିଲା ମାନେ ଟି କେ ଅଧିକ କରନ୍ତି ଆଉ। ଝିଅ ପିଲାମାନେ ଟିକେ କମ୍ କରନ୍ତି।
ଝିଅ ପିଲାମାନେ କରନ୍ତି ଟିକେ କମ୍ କରନ୍ତି କାରଣ ସେମାନଙ୍କୁ ଟିକେ ଏତେ ଫ୍ରିଡ଼ମ୍ ମିଳିନଥାଏ।
ଖରାପ୍ ଲାଗେ ତାଙ୍କୁ।
ହୁଁ ବଟ୍ ପୁଅମାନଙ୍କୁ ସେମିତି କିଛି ବେଶୀ କିଛି କୁହନ୍ତିନି ନା ଘରେ ତ ପୁଅ ମାନେ କରିଦିଅନ୍ତି।
ପୁଅ ମାନେ କରି ପାରନ୍ତି ନାଇଁ କି
ହୁଁ।
ହୁଁ ହୁଁ। ଆଉ ରଜରେ ରଜ ପାନ ଖାଇଥିଲ।
ନା ମୁଁ ପାନ ଖାଏନି।
ପାନ ଖାଏନି କିନ୍ତୁ ରଜରେ ତ ଯୋଉମାନେ ବି ପାନ ଖାଆନ୍ତିନି ସେମାନେ ବି ଖାଆନ୍ତି।
ଖାଆନ୍ତି ବଟ୍ ମୁଁ ଖାଏନି।
ଓ ଆଉ ପୋଡ ପିଠା।
ହଁ। ସେଇଟା ତ ମୁଖ୍ୟ ଆଉ ହଁ ଘରେ ହେଇଥିଲା।
ଆଛା।
ପୋଡ଼ ପିଠା ହେଇଥିଲା ମାମା। ଆମର ହେଇଥିଲା ପୋଡ ପିଠା। କ୍ଷୀର ପୋଡ଼ ପିଠା ଆମ୍ବ ପୋଡ଼ପିଠା ଆଉ କାକରା।
କ୍ଷୀର ପୋଡ ପିଠା କେମତି କର ମାନେ କେମିତି କରନ୍ତି ଜାଣିଛ।
ନା ଜାଣିନି ବଟ୍ ଖାଇଛି ଭଲ ଲାଗେ।
ମୁଁ କିନ୍ତୁ ଖାଇଛି ବୋଧେ ସାନ ମା କରିଥିଲେ ଥରେ ବୋଧେ ଖାଇଛି।
ମୁଁ ଜାଣିନି କାରଣ ରୋଷେଇରେ ପ୍ରାୟତଃ ମୁଁ ଦେଖିନଥାଏ। ମୁଁ ଶୋଇକି ଉଠିଲା ବେଳୁ ସବୁ କିଛି ହେଇଯାଇଥାଏ।
ଭଲ ଭଲ। ଏମିତିରେ ବି ପୁଅ ଆଜିକାଲିକା ପୁଅ ପିଲାମାନେ ତ କେତେ କଣ ରୋଷେଇ ଶି କି ଗଲେଣି।
ରୋଷେଇ ଶିଖିଛି ସେମିତି ମାନେ ବସିକିଲି ଯେମତି ଏଇ ଯୋଉ ଖରା ବେଳେ ଲଞ୍ଚ ଟା ଭାତ ଟା ଡାଲି ଆଉ ଯୋଉ ଭଜା ଭଜା ଏସବୁ ହେଇଯିବ ବାକି ଯୋଉ ପିଠା ପଣା ହୁଏନି ଆଉ।
ପିଠାପଣା ତ ଏବେକା ଲୋକ କେହି କରିପାରୁ ନାହାନ୍ତି ଆଗ କାଳିକା ଲୋକ ଟିକେ ଭଲ କରୁଚନ୍ତି ଏବେ ଟିକେ ତ ଏଇ ସବୁ ଅ କଣ ତ ୟୁଟ୍ୟୁବ ଫିୟୁଟ୍ୟୁବ ରୁ ଭିଡିଓ ଦେଖିକି ଯାହା କରୁଛନ୍ତି ଆଉ।
ହୁଁ।
ହୁଁ।
ତମକୁ ସବୁ ଆସିଥିବ ରୋଷେଇ।
ମତେ ଏଠୁ ଜେଡ ପର୍ଯ୍ୟନ୍ତ ସବୁ ରୋଷେଇ ଆସେ କାହିଁକିନା ମତେ ଖାଇବାକୁ ଯେତେ ଏତିକି ଭଲ ଲାଗେ ଆ ସେମିତି ରୋଷେଇ କରିବାକୁ ବି ମତେ ବହୁତ୍ ଭଲ ଲାଗେ।
ଯା ହଉ ଅସୁବିଧା ତାହେଲେ କିଛି ହବନି ତମର ଆମର ହିଁ ଅସୁବିଧା।
ହଁ ମୋର ତ କିଏ କୋ ମତେ ତ ବୋଧେ ମୁଁ କୋଉଠି ବି ହଇରାଣ ହୁଏନି ମୁଁ ସବୁଠି ରୋଷେଇ କରିଦିଏ ସବୁ ମତେ ଯୋଉଟା ଖାଇବା ଦରକାର ମୁଁ ନିଜେ ବନେଇକି ଖାଇଦିଏ। ଘରେ କେହି ନଥିଲେ ବି ମୁଁ ଆରାମସେ ମ୍ୟା ମାନେ ବୁଝିନିଏ ଆ ସବୁ ଜିନିଷ ଉଡା।
ହଁ ହଁ ଜଣା ପଡୁଛି ମାନେ ତମେ ହଇରାଣ ହଉନଥିବ ସବୁ ନିଜ କାମ ନିଜେ କରିଦଉଛ ଆଉ।
ହଁ ନିଜେ କାମ ନିଜେ କରିଦେଇଛି। ହେଲେ ଖାଇକି ମୁଁ ଜମା ଯୋଉ ବାସନ ଉଠେଇ ପାରିବିନି ଏଇ କାମ ଟା ମୋ ଦ୍ଵାରା ହବନି।
ଆଉ ଆସନ କାଲି କିଏ ଉଠେଇବ।
ସେଇଟା ମତେ ମୁଁ ଦଶ ମିନିଟ୍ ଛାଡିକି ଉଠେଇବି କଣ ହେଲା କିନ୍ତୁ ମତେ। ସାଙ୍ଗେ ସାଙ୍ଗେ ଖାଇକି ବାସନ ମୁଁ ଉଠେଇବିନି। ଆଉ ଗୋଟେ ଜିନିଷ ହେଲା କି ରୋଷେଇରେ। ମତେ ଭାତ ଆସିନି।
ହେଇଯିବ ସବୁ ଯଦି ଆସୁଛି ଭାତ। ତଟା ହେଇଯିବ।
ଭାତ ଟା ଆସୁନି ଏଇଥିପାଇଁ ଯେ। ମୁଁ ଭାତ କେବେ କରିନି ଭାତ ସବୁବେଳେ ବୋଉ କରେ। ଆଉ ରୋଷେଇ ସବୁ ଗୁଡା ମୁଁ କରେ କିନ୍ତୁ ଭାତ ମୁଁ ଯେତେବେଳେ କରିବି ସେତେବେଳେ ପୁରା ଭାତ। ଟାକୁ ନରମ କରିଦେଇଥିବି ଯାଉ କରିଦେଇଥିବି ବହୁତ୍ ଟାଣ କରିଦେଇଥିବି ସେଇ। ସେଥିପାଇଁ ମୋତେ ଭାତ ଆସେନି। ମୁଁ ଜାଣିପାରେନି କେତିକି ଲୋକ ପାଇଁ କେତେ ଚାଉଳ ଦରକାର।
ଓହୋ ସେମିତି କିଛି ନାହିଁ। ଜଣଙ୍କ ପାଇଁ ଯଦି ଶହେ କିମ୍ବା ଦେଢଶହ ଗ୍ରାମ ଚାଉଳ ହେଲେ। ସେଇ ହିସାବରେ ହିସାବ କରିଦବ ହେଇଯିବ।
କଣ କରିବା ଜାଣିନି ଆଗକୁ ଜାଣିଦେବି ଆଉ।
ହଁ ବହୁତ୍ ଜଲ୍ଦି ଜାଣିଯିବ।
ହଁ ବାହାସାହା ହେଇଗଲେ ଯେତେବେଳେ ଶାଶୁଘର ଚଳେଇବି। ସେତବେଳେ ଭାତ ରାନ୍ଧିବି ସେତବେଳେ ଜାଣିପାରିବି।
ହୁଁ ଯଦି ନ ଜାଣିବ ତମ ଶାଶୁ ତ ବହୁତ କଥା କହିବେ ତମକୁ।
କହିଲେ ମୁଁ କହିବି ତମେ ଗୋଟେ କାମ କର ତମେ ଭାତ କରିଦିଅ ମୁଁ ଆଉ ସବୁ ରୋଷେଇ କରିଦଉଛି। କେବଳ ଭାତ ଦାୟିତ୍ୱ ତମର।
ତାହେଲେ ଶାଶୁଙ୍କୁ ବାହାହେଲା ପରେ କାମ କରେଇବ ନା।
ନା କେବଳ ଭାତ ମତେ ଯଦି ନ ଶିଖେଇବେ ଯଦି କିଛି ନ ମାନେ ଦୁନିଆ କଥା। କହିବେ ଦେନ୍ ମୁଁ ଖାଲି ଗୋଟେ ପଦେ କଥା କହିବି। ତମେ ଏତେ କଥା କହିବା ଦରକାର ନାହିଁ କି ଶିଖେଇବା ଦରକାର ନାହିଁ ତମେ ତମର ସବୁ କର ମୁଁ ମୋର ନା ଯୋଉ ଖାଲି ଭାତ। -କର ମୁଁ ଆଉ ସବୁ କରିବି।
ଓହୋ ହଁ ହେତିକି କରିଦେବେ।
କଣ କରିବି ଆଉ।
ଯେହେତୁ ବୋହୂ ନେବେ ଆଉ ଭାତ ନେଲେ ଆଉ କଣ। ଖାଇବେ କଣ ଯାହେଲେ ସେତିକି କରିବାକୁ ପଡ଼ିବ ଆଉ।
ହଁ ସିଏ କରିବେ ଆଉ।
ହୁଁ।
ହୋଉ ମୁଁ ରଖୁଛି।
ହଁ ହଁ।
ହଁ।
ହ
ଫୋନ୍ ଟା ଟିକେ କାଟିଦିଅ।
କଣ କଲ୍ ଏଣ୍ଡ୍ ହୋଉନି।